ହାଲୋ
ହାଲୋ
ଆଜ୍ଞା, ଶୁଭୁଛି ।
ହଁ କହ? ଏବେ କ ତ ଘରେ ରୋଷେଇ ଚାଲିଛି, ରୋଷେଇ କାମ ଆପଣଙ୍କର ଏ କଣ ଚାଲିଛି?
ଆମେ ବସିଛୁ ଆଉ କଣ କରିବୁ? ଆସିକି କଲେଜରୁୁ ଆସିକି ବସିଛୁ ଆଉ ତ କିଛି କାମ ନାହିଁ ସେଥିପାଇଁ ଆଉ, ତାପରେ ପଢିଆ ବସିକି ଆଉ
ତାହେଲେ ଚାଲିଚିତାହେଲେ, ପାଠ ପଢା ଚାଲିଚି ଆଉ ଆଉ ଲକ୍ଷ୍ୟ କଣ ଅଛି କଣ ହବା?
ହ ଲକ୍ଷ୍ୟ ଅଛି ଇଞ୍ଜିନିୟରିଂ କରୁଛି ଆଉ
ଭଲ ଭଗବାନ କରନ୍ତୁ ତମେ ତମ କାର୍ଯ୍ୟରେ ସଫଳ ହୁଅ
ଆଜ୍ଞା, ସେଇଟା ଆଶୀର୍ବାଦ କରନ୍ତୁ ଆଉ
ଆଉ ତମେ ଆମେ ଯ ଏବେ ତ ଚାହା ଆଉ ଜଳଖିଆ ଟିକେ ଖିଆ ହେଇଥିଲା ।
ଆଚ୍ଛା।
ତାପରେ ରୁଟି ଡାଲମା ଏବେ ହବ।
ଆଜ୍ଞା।
ଆଉ ହୁଁ ଦେହ ଭଲ ଅଛି ଘରେ ବି ସମସ୍ତଙ୍କ ଦେହ ଭଲ ଅଛି।
ଆଜ୍ଞା ଦେହ ତ ସବୁବେଳେ ଭଲ ରହିବା କଥା ଆଉ। ଦେହ ଭଲ ନରହିଲେ ଆଉ ଛାଡିବେନି ନହେଲେ ଘରେ।
ନାଇଁ ଟିକେ ଏନା ବଦଳି ଯେ ନା ଖରା ଥିଲା ବର୍ଷା ହେଇଚି।
ସିଜିନ ସବୁ ଚେଞ୍ଜ ହଉଚି।
ଥଣ୍ଡା ହଉଚି।
ହୁଁ।
ତାପରେ ଆଜି ଦିନରେ କଣ ହେଇଥିଲା ରୋଷେଇ?
ଦିନରେ ଆମେ ହଷ୍ଟେଲରେ ରହୁ। ହଷ୍ଟେଲରେ ରହିଲେ ହଷ୍ଟେଲ ଖାଇବା ତ ଜାଣିଥିବେ ଟିକେ ଏପଟ ସେପଟ ରହେ ଯାହାହେଲେ ବି। ଯେତେ ଯାହା ହେଲେ ବି ସେ କରୁନଥିବେ ପ ହଁ। ହଁ ଆଜି ହେଇଥିଲା ଚିକେନ୍ ହେଇଥିଲା।
ଭଲ ହେଇଥିଲା।
ହଁ ସେ ଭଳିଆ କରିଥିଲେି ଆଉ।
କଇଛ କେନେ
ନାଇଁ ନାଇଁ ତା ସାଙ୍ଗରେ ଅଛି ଭାତ ଡାଲି ଚିକେନ ସାଲଡ। ପାମ୍ପଡ଼ ଆଉ ଆଳୁ ଭର୍ତ୍ତା।
ହ ହୁଁ।
ଆଉ ଭେଜରେ ହେଇଥିଲା ନନ ଭେଜ ଏଇଟା ଭେଜରେ ହେଇଥିଲା ଦହି ପକେଇ ସାଲଡ଼ ଆମର ଖାଲି ସାଲଡ଼ ଥିଲା।
ହୁଁ।
ତାପରେ ଭେଜରେ ଥିଲା ଆମର ପନିର୍ ତରକାରୀ। ଭାତ ଡାଲି ଆଳୁ ଭର୍ତା ପାମ୍ପଡ ଖାଲି ଏକ୍ସଟ୍ରା ତାଙ୍କ ତାରେ ଦହି ପଡିଛି ଆମର ଖାଲି ଆଉ।
ହଁ ହ।
ହୁଁ।
ଆଉ ଘରକୁ ଆସୁନାହାନ୍ତି ଆଉ?
ଘରୁ ଏବେଇ ବାପା ତ ବାହାରେ ରହନ୍ତି। ଏବେ ଆସିଚନ୍ତି ଘରକୁ ଏ ମମି ବି ବାହାରେ ରହେ। ବାପାଙ୍କ ପାଖରେ, ଆଇଚନ୍ତି ଏବେ ଘରୁ ହ ଘରୁ ଆସିଚନ୍ତି ତାପରେ ମୋ କତିକି ଆସିବେ, ଆଉ ମୋ କତିି କହୁଚନ୍ତି ତ ଆସିବା କଉଦିନ ଏଇ ଦି ତିନ ଦିନ ଭିତରେ ଆସିବେ କୋଉ ଦିନ କୋଉଠି କହୁଥିଲେ ମା ଜାଣିନି କୋଉ ଦିନ ଆସିବେ? କହିବି ଆସିବି ଆଉ।
ଏ ଏବେ ବାହାରେ ରହୁଚ ହଷ୍ଟେଲରେ ରହୁଚ ମାନେ ମାମାଙ୍କ ହାତର ସେଇ ମନ ମନ ପଡୁଥିବ ନା ନାଇଁ?
ଅଭ୍ୟାସ ହେଇ ଗଲାଣି, ଛୋଟ ବଳୁ ହଷ୍ଟଲରେ ରହି ରହି ଆଇଲିଣି। ହଁ।
ଏଇ ବାକା
ସିକ୍ସ କ୍ଲାସ୍ ରୁ ହଷ୍ଟେଲରେ ରହିଚି। ଏଇ ଅଭ୍ୟାସ ହେଇଗଆଣି।
ମାମା ବାବା କଣ ଜବ୍ କରୁଚନ୍ତି?
ମାମା ଥିଲେ ବ୍ୟାଙ୍କରେ ମ୍ୟାନେଜର ଥିଲେ ଛାଡି ଦେଇଚନ୍ତି। ବାବା ଯେ କଣ୍ଟ୍ରାକ୍ଟର କରନ୍ତି।
ହୁଁ ହୁଁ।
ଆଉ ଆପଣ କଣ କରୁଚନ୍ତି? ଖାଲି ର ହାଉସ୍ ୱାଇଫ ଅଛ
ହଁ ନାଇଁ ନାଇଁ କିଛି କରୁନି ମୁଁ ଜବ୍ କରୁଥୁଲି। ମ୍ୟାରେଜ ପୂର୍ବରୁ ଏବେ ଛାଡି ଦେଇଚି।
ଚା କେ ବର୍ଷ ହେଲାଣି ମ୍ୟାରେଜ?
ପାଞ୍ଚ ବର୍ଷ ହେଲାଣି।
ଓହୋ।
ଗୋଟେ ପାଞ୍ଚ ବର୍ଷର ପୁଅ। ଏବେ ପାଞ୍ଚ ପୁରୀ ଯିବ ତାପରେ ଦେଢ ବର୍ଷର ଗୋଟେ ଝିଅ। ଏ ଦି ଜଣ ଯାକ ଏତେ ଦୁଷ୍ଟ। କୁହା ନ ଯାଏ।
ଓହୋ।
ଛୋଟ ଛୁଆ ତ ଦୁଷ୍
ହଁ ଇଏ ତ ସତ କଥା ଛୋଟ ଛୁଆ ସମ୍ଭାଳିବା ବହୁତ କଷ୍ଟ ଆମ ଘରେ ବି ଅଛି ଛୋଟ ଛୁଆ ଜଣେ। ମୋ କାକିଙ୍କର ଅଛି ପୁଅ ଯେ ସେ ବହୁତ ଦୁଷ୍ଟ। ସେ ଏଠି ରହେନି ସେ ବାହାରେ ରୁହେ ସେ ବହୁତ ଦୁଷ୍ଟ କାଳେ। ଯାହା କହନ୍ତି ସେ ବାହାର ପିଲା ତ ହେବେ ହିଁ ବାହାରେ ଛୋଟ ରୁ ବଡ ହେଲା ମାନେ ସେ ସେ ହେବେ ହିଁ ସେଇଆ।
ଛୋଟ ଛୁଆ ନା ଯୋଉଠୁ ରହିଲେ ବାହାରେ ରୁହନ୍ତୁ ଘରେ ରୁହନ୍ତୁ। ଗାଁ ରୁହନ୍ତୁ କି ବଜାରରୁ ରୁହନ୍ତି ସବୁବେଳେ ଦୁଷ୍ଟ।
ଘରେ ଯୋଉ ଭଳି ରହିବେ ଆଉ ବାହାରେ ରହିଲେ ସିଏ ଡିଫରେନ୍ସ ରହିବ। ଗାଁ ରେ କିଏ କଣ କରିବେ କଣ
ହଁ ଗାଁ ଛୁଅ ମାନେ ବଜାରରେ ଛୁଆ ସିଏ ବି
ହ
ଫରକ୍ ଫରକ୍ ରହିବ ତାଙ୍କ ଭିତରେ।
ହ ହୁଁ ଗାଁ ରେ କଣ ଆଙ୍କର ସହରରେ କଣ ରାଇ ନା ସହରରେ ତାଙ୍କର ଯୋଉ ଛୋଟ ବେଳୁ ଦି ବର୍ଷ ତିନି ବର୍ଷ ପର୍ଯ୍ୟନ୍ତ ରଖିଲେ ତାଙ୍କ ପାଖରେ ତାପରେ ଇଏ ବୋର୍ଡିଙ୍ଗ ସ୍କୁଲ ଛାଡ଼ନ୍ତୁ। ନହେଲେ ତାଙ୍କୁ ନର୍ମାଲ ସ୍କୁଲ ବି ଅଛି ଏମିତି କିଛି ନାହିଁ କି ତାଙ୍କୁ ନଛାଡ଼ିବେ। ଶିକିବା ପାଇଁ ସେଠି ସେ ଦେଖନ୍ତି କି ଶିଖିଛୁ କେତେ ପିଲା। ସେଥିପାଇଁ ସେ ଛାଡି ଦିଅନ୍ତି ଆଉ ଗାଁରେ। ପାଞ୍ଚ ବର୍ଷ ହେଲା ପରେ ଯାଇଁକି ସ୍କୁଲରେ ଆଡମିସନ କରିବେ ପାଞ୍ଚ ବର୍ଷ ତାଙ୍କର ବାହାର ପିଲା କଣ କଣ ଦି ବର୍ଷ ଆଗରୁ ସବୁ ଜାଣିଲେ କି ହଁ ଏଇ ଏଇଆ ସବୁ ପାଠ ଅଛି ଗାଁ ରେ କଣ? ପାଞ୍ଚ ବର୍ଷ ପରେ ଯାଇକି ଜାଣିଲେ ଯେତିକି ତମେ ଘରେ ପଢ଼େଇଛ ତାହେଲେ ସିଏ ଜାଣିଥିବେ।
ହଁ ହଁ। ମୁଁ କିନ୍ତୁ ସ୍କୁଲ ଗଲେ ବାହାର ସ୍କୁଲ ଗଲେ କି ବାହାରକୁ ଗଲେ ସେ ଅଧିକା ତାଙ୍କ ନଲେଜ ଟା ଅଧିକା ହବ।
ହଁ ବାସ୍ ସେଇଟା। ଆଉ ଘରେ ଯେତିକି ତମେ ପଢେଇ ପାରିବ ସ୍କୁଲ ରେ ସି ଅଲଗା ନା। ସ୍କୁଲ ରେ ଯାହା ହେଲେ ବି ସେ ଡରିକି ଏତେ ପିଲାଙ୍କୁ ଦେଖିକି ସେ ପଢିବେ।
ପଢିବେ କିଛି କଥା ଆମେ ତ ସବୁ କଥା ଶିଖେଇ ପାରିବାନି।
ସେଇ ସେଇ କଥା। ସିଏ ଏଇଟା କିନ୍ତୁ ଭୁଲ ସିଏ ଶିଖେଇବେଦି ଜେଦି ତମେ ଛାଡିଦବ ହାତ। ତାହଲେ ସି କେତେ ସିଏ କେବଳ ଶିଖେଇବେ କେତେ ଦି ଘଣ୍ଟା ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଏଇଭଳିଆ ରହିବ ତାଙ୍କ ପାଖ
ଏତ୍ନି କଣ୍ଡା
ବାସ୍, ତାପରେ ଆପଣଙ୍କ ଛୁଆ ଆପଣଙ୍କ ପାଖରେ, ଆପଣ କଣ ଶିଖଉଛନ୍ତି ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ, କି କଣ ତମେ ଶିଖଉଛ କଣ? ନାଇଁ ଯଦି ଛୁଆଙ୍କୁ ମୋବାଇଲ ଧରିକି ବସେଇଦେଲ ବାସ ସଇଲା ସେଇଠି ଖରାପ ହେଇଗଲେ
ତ ଛୁଆ ସେମିତି ହେନି ମାନେ ଫୋନ ପାଇଁ ପୁରା ଯିଦି
ଜିଦ୍ଦି କିନ୍ତୁ ସେଇଟା ଆମେ ନିଜେ ସମ୍ଭାଳିବା କଥା, ଏବେ ବି ଯୋଉ ସବୁ ସ୍ତ୍ରୀ ଲୋକ ସବୁ ଅଛନ୍ତି ସେମାନେ କଣ କାମ ଚକର ରେ ଛୁଆମାନଙ୍କୁ ଫୋନ ଧରାଇ ଦଉଛନ୍ତି ।
ହଁ ହ
ଏଇଟା କିନ୍ତୁ କରିବା କଥା ନୁହଁ କିନ୍ତୁ ଠିକ ଅଛି । ଖାଇଲା ଟାଇମରେ ବି ହଟେଇବା କଥା, ହଁ - ସେ ଜିଦ୍ଦି କରୁଛି, ହଁ ତମର ଅର୍ଜେଣ୍ଟ କାମ ଅଛି ଠିକ ଅଛି, କିଛି ଗୋଟା ଜିଦି କରୁଛି ତମର କାମ କରୁଛ, କିଛି ୟୁନିକ ଜିନିଷ ଦବ, କି କୋଉଠି ଖେଳନା ଦେଲେ କି କଉଠି ମ୍ୟାଜିକ ବକ୍ସ ଦେଲ ସେ ସବୁ ସଜାଡିବେ, ସେ ଜାଣିବେ କି ହଁ ଏଇଭଳିଆ ଏମତି ଏମତି ହଉଛି ସେ ସବୁ, ଆଉ ଫୋନ ଦେଇଦେଲେ ମାନେ ସେ ସ୍କ୍ର ପ୍ର କଲେ ସେସବୁ ଡ୍ୟାନ୍ସ, ଫ୍ୟାନ୍ସ, ଭିଡ଼ିଓ ଫିଡ଼ିଓ ସବୁ ଦେଖିଲେ, ତାଙ୍କ ଆଟାଚ୍ ହେଇଗଲା ଫୋନ୍ ହ
ହୁଁ ହ
ତା ହେଲା ତାଙ୍କର, ତାପରେ ବଡ ହେଲା ପରେ, ବଡ ହେଲା ପରେ ପୁଣି ବାହାର ତାଙ୍କର ସବୁ ଡି ଡିଫରେଣ୍ଟ ଡିଫରେଣ୍ଟ ଡିଜିଜ୍ ବାହାରିବ, ତାପରେ ଆକ୍ୱାୱାଣ୍ଟେଡ୍ ହେଇଯିବ, ଫୋନ
ଏବେ ତ ବେଶୀ ପିଲା ସେମତି ସୁଇସାଇଡ କରୁଛନ୍ତି, ଅନଲାଇନ ଗେମ୍ ଖେଳ,
ହୁଁ । ଗେମ୍ ଖେଳିଲି ଦେଖ ଗେମ୍ କିଛି ନାହିଁ ଏମିତି ଆମେ ବି ଖେଳୁଛୁ ଗେମ୍। ମୁଁ ବି ନିଜେ ମାନୁଛି ମୁଁ ବି ଖେଳୁଛି ଗେମ୍ କିନ୍ତୁ ଲିମିଟେଡ । ସେଇଟା କଣ ମାଇଣ୍ଡ ଫ୍ରେଶ କରିବା ପାଇଁ ଠିକ୍ ଅଛି ତମେ ଯାଉନ ଖେଳିବା ପାଇଁ ଆମକୁ ଏହବେ ଟାଇମ୍ମ ନାହିଁ ଠିକ ଅଛି ଇଏ ଆଇଲା ବେଳକୁ କଲେଜ ରୁ ଆମର ଅଛି କଲେଜ ରୁ ସାଢେ ପାଞ୍ଚଟା ଛଅଟା ହେଇଯାଉଛି ଠିକ୍ ଅଛି ଆଉ ଆଉଟଡୋର ଗେମ୍ ଖେଳିବା। ଭାଇ ଠିକ୍ ଅଛି ଫୋନ୍ ଧର ଦେଖ। ଖେଳ ସେଇଟା ତମ ଉପରେ ଡିପେଣ୍ଡ କରେ କୋଉଠି ଘଣ୍ଟେ ଦି ଘଣ୍ଟା ଖେଳିଦେଲେ ସେଟା ମାଇନର ଠିକ୍‌ ଅଛି ତାପରେ ପଢିବା ବସିକି ଠିକ ଅଛି। ଆଉ ଏମିତି ଯୋଉ ମୁଁ କହୁଛି ଆମ ମୋ ମାମୁଁ ଘର ସାଇଟରେ ଗୋଟେ ପିଲା ମାନେ ଛୋଟିଆ ପିଲା ହେଟା ସେ ଫୋନ୍‌ ଦେଖିଲେ ଖାଇବ ଫୋନ୍‌ ଦେଖିଲେ ସବୁ କରିବ। ନହେଲେ ଆଉ କିଛି ମାନେ ଫୋନ ଛଡେଇ ନେଇଗଲେ କାନ୍ଦିବ ସେ।
ପୁରା ଏଇ ଯୋଉ ତାଙ୍କର ହଁ ନାଇ ସେମିତି ପିଲାଙ୍କୁ ଟିକେ ଖେଳ ମାନେ ଅଧିକ ଟାଇମ ଛାଡିବ ତାଙ୍କୁକୁ ଖେଳିବାକୁ। ଆଉ ଯେତେ ପ୍ରକାରଆ ତାକୁ ଗେମ୍ ଆଣିକି ଦେଇପାରିବ ମାନେ ଫୋନରେ ନୁହଁ। ଦେଇଦେଉ
ଫୋନ ମାନେ ଇଣ୍ଡୋର ଗେମ୍ ଇଣ୍ଡୋର ଗେମ୍ ଦିଅ ଆଉଟଡୋର ଗେମ୍ ନ ଦିଅ କିଛି ନାହିଁ। ସେଇ ସଜାଡିଆ ବାଲା ନହେଲେ କେଉଁଠି ବାସ୍କେଟ୍। ଏଇସବୁ କଣ ୱାନ୍ ଟୁ। ଏ ବି ସି ଡି ସେ ସବୁ ଆଣିକି ଦେଲେ ଠିକ୍ ଅଛି। ଆଉ ନହେଲେ ଗାଡି ଫାଡି ବି କିଣିକି ଦେଲେ ସେ ସବୁ କିଛି କିଛି କଥା ନାହିଁ ସେସବୁ ବି ତା ଦେହରେ ବି ଚାଲିବ କିଛି ଆଗକୁ ସେ ତାଙ୍କର କଲେ ସବୁ ଜାଣିଲେ କି ହଁ ଏଇଭଳିଆ ଏଇଭଳିଆ ହଉଛି ତାଙ୍କୁ ସ୍କୁଲ ଗଲା ଟାଇ ହୁଏ ତାଙ୍କୁ ସପଟ କରିବା କି ହଁ ଏଇଟା ମୁଁ ଜାଣିଥିଲି ଛୁଆ ମାନଙ୍କର ମାଇଣ୍ଡ ତ ପୁରା ସାର୍ପ ଥାଏ ନା ପୁରା ଫ୍ରେଶ ଥାଏ।କି ତ ଚି ତାଙ୍କୁ ଥରେ କହିଦେଲେ ସେ ଧରିଦେବେ। ଏଇଟା ଆମ ଆମକୁ ଆମକୁ କଣ ଆମେ ବଡ ହେଲୁନୁ ସବୁ ଜିନିଷ ଜାଣିଲୁଣୁ। ତାପରେ ଏଇୟା ଏଇୟା କଲେ। ହଉଛି ଏଇଆ ତ ଠିକ୍‌ ଅଛି ସେଇଟା ଆମେ ଜାଣିଲୁ କି ଆଉ ଏତିକି ଏତିକି କହିଲେ ଆମକୁ ଏତିକି ଟାଇମରେ ଲାଗୁଛି କି ହଁ ଏତିକି ଏତିକି ହଉଛି। ତାପରେ ଏବେ କଣ ହଉଛି ନା ଛୁଆ ମାନ କୁ କହିଦେଲେ ସେ ଥରଙ୍କରେ ଧରିଦେଲେ। ତାପରେ ଛୁଆ ମାନେ ତାଙ୍କୁ ଯାହା ଶିଖେଇବ ସେ ସେୟା କରିବେ। ଆଉ ତାପରେ କରି କି ଘରୁ ଶିଖେଇକି ପଠେଇଥିଲେ ତାପରେ ସେଠି ବି ତାଙ୍କୁ ଟିକେ ସୁବିଧା ହବ। ସେଇଆା କଥା ଆଉ ସ୍କୁଲରେ ଯେତେ ବି ଶିଖେଇଲେ ତମେ ଯଦି ଘରେ ଟିକେ ନ ଦେଖିବ ତାହେଲେ ସେ କିଛି କରିପାରିବେନି।
ମୁଁ ନଗଲେ ଇଏ ମାନେ ମାନେ ବାହାନା ଭଳିଆ କିନ୍ତୁ ଘରେ ସବୁ ଶିଖା ହବ।
ହଁ ନାଇଁ ସେଟା ଭୁଲ କଥା ଘରେ ସବୁ ଶିଖିଥିବେ। ଘରେ ସବୁ ଶିଖିଥିବେ କିନ୍ତୁ ସେ ଶିଖିନଥିବେ। ତାପରେ। ତାପରେ ତମେ ଶିଖେଇବ ତାପରେ ସିଏ ବି ସ-ସବୁ ଶି ଶିଖେଇଥିବେ ଆପଣ ବି ଟିକେ ଶିଖେଇବେ ସେ ହେଇଯାଏ। ଛୁଅମାନଙ୍କର ଆଜ୍ଞା ହୋଉ ଠିକଅଛି। ମୁଁ ରଖୁଚି ଆଉ କେବେ କାଲିକି କଥା ହେବି ଆଉ।
ହଉ।